ହଁ କୁହ କଣ କରୁଛ?
ଏଇ ବସିଛି। ତମେ କଣ କରୁଛ?
ଏ ମୁଁ ବି ବସିଛି। କଣ ଖାଇଛ? ହଁ ହଁ।
ମୁଁ ଖାଇଥିଲି ଖେଚଡି ଆଉ ଆଳୁ ଭଜା। ତମେ କଣ ଖାଇଥିଲ?
ମୁଁ ବି ରୁଟି ଆର ପନିର ତରକାରୀ। ହୁଁ ଆଉ ଘରେ ସମସ୍ତେ କଣ କରୁଛନ୍ତି?
ଏଇ ମୋ ବୋଉ ଏଇ ବସିଛନ୍ତି ଭଉଣୀ ବି ବସିଛି ଏଇଠି ମୋ ଭାଇ ବି ଏଇଠି ଗଡ଼ୁଛି। ଉଁ ଆଉ ତମେ କଣ କରୁଛ? କଣ ହେଲା?
ଖରା ହେଇଛି ନା ସେଠି।
ହଁ ଏଠି ବହୁତ ଖରା ହେଇଛି। ଖାଲି ଗୁଳୁଗୁଳି ଗରମ ହଉଛି।
ହଁ ଲାଇନ ଅଛି ନା।
ହଁ ଆମର ଲାଇନ୍ ଅଛି, ତମର ଲାଇନ ଅଛି ନା?
ହଁ ଆମର ଥିଲା, ପୁଣି ଚାଲିଗଲା ପୁଣି ଏବେ ଆସିଲା।
ଅ ହଁ। ଆଉ ତମର ଖରା ବେଳ ଖାଦ୍ୟ କ କାମ ସରିଗଲାଣି।
ହଁ ହଁ କାମ ସରିଗଲାଣି। ଭାତ ହେଇଯାଇଛି ତରକାରୀ ହେଇଯାଇଛି। ଭାତ ତରକାରୀ।
କୋଉ ତରକାରି? ଆଛା।
ମାଛ ତରକାରୀ ହେଇଛି। ତମର କଣ ହେଇଛି?
ଆମର ସାଧା ତରକାରୀ ହେଇଛି ଆଉ ମାଉସ ଚଟ ଟନି କରାହବ ଆଉ ଯୋଉ ମଟନର ଆଉ।
ଆଚ୍ଛା ଆଚ୍ଛା। ଆଉ ଚାରିଟା ବେଳେ ଆସୁନ ବୁଲିକି ଯିବ।
ହଁ ମୁଁ ବା ପହର ଦିନ ଯାଇଥିଲି ତମ ଗାଁ କୁ।
ହଁ।
ହଁ।
ଏଠି ଆଉ ସାଙ୍ଗ ଅଛନ୍ତି।
ହଁ ସେଠି ଆହୁରି ବହୁତ ସାଙ୍ଗ ଅଛନ୍ତି ତିନି ଚାରି ଜଣ।
ହଁ।
ହୁଁ।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
ତମ ଘର ଟା ପୁରା ଲାଷ୍ଟ ଆଡେ ଅଛି। ଆ ମୁଁ ସେଦିନ ଯାଇଥିଲି
ଆମ ଗାଁ ଭିତରେ ଲାଷ୍ଟ ରେ ଅଛି ପୁରା।
ହଁ କିନ୍ତୁ, ଏପଟରେ ଆସିଲେ ତମ ଗାଁ ଟା ଫାଷ୍ଟ ପଡୁଛି କିନ୍ତୁ ସେ ଆମ ଗାଁଡୁ ଗଲେ ତମ ଗାଁ ଟା ଲାଷ୍ଟ ଆଡୁ ପଡୁଛି ଆଉ।
ହଁ ଏସବୁ ଗଛ ଫଛ ବହୁତ ହେଇଯାଇଛି ନା। ଆମ ଘର ଟିକେ ଦେଖା ଯାଉନି ଭିତରକୁ ରହିଯାଉଛି।
ହଁ।
ହୁଁ ଆସିବ ବୁଲିକି ଯିବ।
ହଁ।
ଉଁ। ଆସି ହଁ ଆସିବା ଫୋନ କରିବ ମୁଁ ଯାଇକି ନେଇକି ଆସିବି ଆଉ।
ହଁ ଆଉ ତମେ ମାଛ ତରକାରୀ କେମିତି ରାନ୍ଧିଲ?
ଏ ମୁଁ ରାନ୍ଧିନି ମୋ ବୋଉ ରାନ୍ଧିଛନ୍ତି। ଫ୍ରାଏ କରିକି ଆଳୁ ପକେଇକି ହଁ। ଏ ଯୋଉ ସୋରିଷ ମସଲା ଦେଇକି ଗ୍ରାଇଣ୍ଡର ରେ କରିକି ହୁଁ ଟମାଟର ଆଳୁ ଫଳୁ ଏଇ ସବୁ ଦେଇକି ପକେଇଛନ୍ତି ଆଉ। ହୁଁ ତମେ ରାନ୍ଧିବା ଜାଣିଛ ନା।
ହଁ ମୁଁ ରାନ୍ଧିବା ଆଗେ ଶିଖିନଥିଲି ଏବେି ଶିକି ମାନେ ରାନ୍ଧି ଦଉଚି।
ହଁ ସବୁ ଜାଣିଚ।
ହଁ ସବୁ ବିରିୟାନୀ ଫିରିୟାନୀ ସବୁ।
ହଁ ବିରିୟାନୀ ପକୋଡ଼ା ଫକୋଡା ଏସବୁ ସବୁ ଆଁ।
ହଁ ପକୋଡା ଚିଲି ଚିକେନ ଏରା ସବୁ ଶିଖିଛି।
ହଁ ମୁଁ ବି ସବୁ ଜାଣିଛି ହଁ।
। ମୁଁ କିନ୍ତୁ ଆଇସ୍କ୍ରିମ ଉରା ଭିଡିଓ ବହୁତ ଦେ କୁଚି କେବେ ଟ୍ରାଏ କରିନି ମତେ ବହୁତ ଭଲ ଲାଗେ ଆଇସ୍କ୍ରିମ୍ ଖାଇବା ପାଇଁ ଭାବୁଛି ଟ୍ରାଏ କରିବି।
ହଁ କରିବା ଏଇ ଆମ୍ବର ବି ତ ସେ ଚାଲିଗଲା ଆ ମ୍ବର କିନ୍ତୁ ସେ ଆମ୍ବ ହଁ ବଢିଆ ଲାଗିବ ସେ।
ଖାଲି ହଁ ମତେ ସେଟା ଭଲ ଲାଗେ ବଢିଆ ଲାଗେ। ତାକୁ ଫ୍ରିଜ୍ କରିଦେଇକ ପୁରା କାଟି କାଟି ଖାଇବା ବଢିଆ ଲାଗିବ।
ହଁ ହଁ। ମୁଁ ବି ଥରେ ଟ୍ରାଏ କରିଥିଲି ଯୋଉ ବ୍ରେଡ ପକେଇକି କରୁନାହାନ୍ତି। ବ୍ରେଡ କୁ କ୍ଷୀରରେ ପକେଇକି ଆମ୍ବ କୁ ପକେଇକି। ହଁ ହଁ ସେମିତି କରିଥିଲି କିନ୍ତୁ ସେ ଏତେ ଭଲ ଲାଗିଲାନି। ହୁଁ ଏ ଆମ୍ବାର ଏ ଯୋଉ। ହଁ ଏ ଯଉ ବ୍ରେଡ ଟା ବେଶୀ ହେଇଗଲା ନା ସେଇଥିପାଇଁ ଏତେ ଭଲ ଲାଗିଲାନି।
ହୁଁ।
ଏ ଯୋଉ ମ୍ୟାଙ୍ଗୋ ମିଲ୍ ସେକ୍ ବି କରିବ ସେଇଟା ବି ବଢିଆ ଲାଗିବ। ସେଇଟା ବେ
ହଁ ମତେ ବି ସେଇଟା ଭଲ ଲାଗୁଛି ସେଥିରେ ଅମୁଲ ଫମୁଲ ସବୁ କ୍ଷୀର ବିର ପକେଇଦବ ବା ଯୋଉ ମିଲ୍କି ମେଣ୍ଡ ଯଉଟା ପ
ହଁ। ଆଇସି ପକେଇକି ନହେଲେ ଥଣ୍ଡା ପାଣି ପକେଇକି କରିବା ସେଇଟା ବଢିଆ ଲାଗୁଛି ପିଇବା ପାଇଁ।
ହ
ଉଁ। କଣ କଫି ଜାଣିଛ ନା ତିଆରି କରିବା ପାଇଁ କେମିତି ହଉଛି।
ହଁ ହଁ।
ହଁ ସେଟା ଏଇ ଗରମରେ ପିଇଲା ବେଳକୁ କେତେ ବଢିଆ ଲାଗୁଛି।
ହଁ।
ଆମେ ବି କରି
ମତେ ଯୋଉ ଇଏ ଆଇସ୍କ୍ରିମ ଭଲ ଲାଗେ ଯୋଉ ଆଣୁନାହାନ୍ତି ଯୋଉ ଆଇସ୍କ୍ରିମ ବାଲା ମଲ୍ ହେଇଗଲା ସେଇଟା ମତେ ବେଶୀ ଭଲ ଲାଗୁଛି କିନ୍ତୁ ସେଟା ସବୁଆଡେ ଭିଡିଓ ରେ। ଛି କିନ୍ତୁ କେବେ ରାନ୍ଧିନି।
ହଁ ଏଇ ଯୋଉ ଗାଁ ଭିତରକୁ ଆସିଛି ଏଇକି
ହଁ ହଁ।
ସେଟା ବି ମୁଁ କେମିତି କରୁଛି ମୁଁ ଜାଣିନି କିନ୍ତୁ ସେଥିରେ ବି କଣ ଏଇ ବ୍ରେଡ ଫ୍ରେଡ଼ ପ କେଇକି କରୁଛନ୍ତି ନା କଣ।
ହଁ କିନ୍ତୁ ମୁଁ ତାର ବହୁତ ସାରା ଭିଡିଓ ଦେଖିଛି। ସେଥିରେ ଯୋଉ ମେଲଇ ଯୋଉ କ୍ଷୀର ଅଧିକ ପଡେ କ୍ଷୀରର ମଲେଇରୁ ମାନେ କ୍ଷୀରର ମଲେଇ ହୁଏ ବୋଧେ ମୁଁ ଜାଣିନି କିନ୍ତୁ ମତେ ବଢିଆ ଲାଗେ ସେ ଆଇସକ୍ରିମ।
ୟୁଟ୍ୟୁବ ରେ ତ ଯେତେ ଦେଖିବ ସେତିକି ପ୍ରକାର ଦେଖେଇବ ଯାହା ଗୋ ଏ କରିବ କେତେ ପ୍ରକାର ଦେଖେଇବ ଯୋଉଟା ସିମ୍ପଲ ଲାଗିବ ସେଇ ଟା କରିବ ଆଉ।
ହୁଁ। ହୁଁ।
ଆଉ ବାହାଘରରେ ଯାଇନ।
ନା ମୁଁ ବାହାଘର ରେ ଯାଇନି ମୋ ଭଉଣୀ ର ବାହାଘର ଅଛି ମାନେ ମୋ କଜନ୍ ର। ତାର ଚାରି ତାରିଖରେ ଅଛି।
ହଁ କୋଉଠି ହଉଛି ତାଙ୍କର।
ତାରିଖରେ ଅଛି ଦି ତାରିଖରୁ ହଳଦୀ ମେହେନ୍ଦୀ ତିନି ତାରିଖ ଚାରି ତାରିଖରେ ବାହାଘର ପାଞ୍ଚ ତାରିଖରେ ବଲିମା ଆଉ।
ବାହାଘର କୋଉଠି ହଉଛି?
ସେ ହଉଛି ଗୋଟେ ଗାଁ ଅଛି ଯୋଉ ତା ଭଉଣୀ ଘର ଗାଁ ରେ ଆଉ।
ହଁ।
ହୁଁ ହଁ।
ତାଙ୍କ ଘରେ କିଏ କିଏ ଅଛନ୍ତି?
ତାଙ୍କ ଘରେ ତାଙ୍କର ହେଲା ତିନି ଭାଇ। ହଁ।
ହାଲୋ।
ହଁ। ମୁଁ କହିଲି ତାଙ୍କ ହଁ ତାଙ୍କର ହେଲା ତିନି ଭାଇ ତିନି ଭାଇରୁ ଜଣେ ଇଏ କରିଛି ମାନେ ଜଣେ ଘରେ ରହୁଛନ୍ତି ଆଉ ଦି ଆଉ ଜଣେ ଭାଇ ବାହାରେ ରହୁଛି ମୋ ଭଉଣୀ ଯିଏ ବା ହବା ସେ ହବା ସବୁଠାରୁ ସାନ।
ସେ କଣ କରୁଛନ୍ତି?
ସେଇ ଓଲଡିଙ୍ଗ ମୋଲଡିଙ୍ଗ କାମ କରୁଛନ୍ତି ଆଉ ଗୋଟେ ଯୋଉ ଗୋଟେ ଗାଆଁ ଅଛି ସେଇଠି ରହିକି କରୁଛନ୍ତି।
ସେଇ ଘରରେ ରହୁଛନ୍ତି ନାଇଁ।
ନା ସେ ଘରେ ନୁହେଁ ସେଠି ଯୋଉ ଗୋଟେ ଅଛି ପ୍ଲାଣ୍ଟ ଅଛି ସେଠି ସ୍କୁଲ ଫୁସ୍କୁଲ ସବୁ ଅଛି ଅଛି, ସେଇଠି ରହିକି ଓଲ୍ଡିଙ୍ଗ କାମ କରୁଛନ୍ତି ଆଉ।
ଘରକୁ ଯିବା ଆସିବା କରୁଛନ୍ତି ନା କଣ।
ହଁ ସପ୍ତାହରେ ଯାଉଛନ୍ତି, କେବେ କେବେ ରାତିରେ ଯାଉଛନ୍ତି।
ଆଁ।
ହଁ।
ତାଙ୍କ ଶାଶୁ ଶାଶୁର ଅଛନ୍ତି।
ହଁ ଶାଶୁ ଶ୍ୱଶୁର ଅଛନ୍ତି ଆଉ ତା ପରେ ଦିଟା ନଣନ୍ଦ ଥିଲେ ସେ ବାହା ହେଇଯାଇଛନ୍ତି ଆଉ।
ସମସ୍ତେ ସାଙ୍ଗରେ ଅଛନ୍ତି ନାଇଁ।
ନା ନା ସମସ୍ତେ ଅଲଗା ଅଲଗା ଅଛନ୍ତି।
ଆଚ୍ଛା ଏ ବିଭା ହେଇକି ଯିବେ ଅଲଗା।
ହଁ ଇଏ ବାହାହେଇକି ଯିବେ ଇଏ ବିଏ ଅଲଗା ରହିବେ।
ଆଚ୍ଛା ଆଚ୍ଛା ତାଙ୍କର ସବୁ କିଣା କିିଣି ହେଇଯାଇଛି।
ହଁ ତାଙ୍କର ସବୁ କିଣା କିିଣି ହେ ହଁ ସବୁ ଏବେ ତାଙ୍କର ଯୋଉ ଖଟ ପଲଙ୍କ ଉରା ଯୋଉ ଅର୍ଡର ଦେଉଥିଲେ ସେରା ହଉଚି। ତାଙ୍କର ଯିବ ପଚିଶି ତାରିଖ ଆଡକୁ ଆଉ ସୁନା ମୁୁନା ଅଣା ହେଇନି ଅଣାହବ ଗୋଟେ ଦିଟା ଅଣା ହେଇଛି ଆଉ।
ଏବେ ଆଣିନ ଏ ଚାରି ତାରିଖ ତ ଏଇ ଅଳ୍ପ ଦିନ ରହିଲା।
ହଁ ମାନେ ସବୁ ପଳେଇ ଆସିଛି ଗୋଟେ ଦିଟା ଆଉ ରହିଲା ଆଉ।
ହଁ ତାଙ୍କ ଲେହେଙ୍ଗା ଫେହେଙ୍ଗା
ହଁ ସେମାନେ ତାଙ୍କ ଶାଶୁ ଘରେ ସବୁ ନେଇକି ପଳେଇ ଆସିଛନ୍ତି।
ଆଁ ଦେଖିଛ ନା କେମିତି ଲାଗୁଛି?
ହଁ ଭଲ ଲାଗୁଛି।
ହଁ ସେ ଆଉ କଣ ଦେବେ ଲେହେଙ୍ଗା ଦେବେ ଆଉ କଣ ଦେବେ?
ଲେହେଙ୍ଗା ଦେବେ ବୋଲିମାର ଆଡ୍ରେସ ଆମେ ଦବୁ ଯୋଉ ପାକିସ୍ତାନୀ ପିଚ୍ କଲର ର ଯୋଉ ଲଙ୍ଗ ଫ୍ରକ୍ ଆସୁନି ନା।
ହଁ।
ସେଇଟା ଦବୁ ଆଉ ତାର ଚଉଠିର ସେ ବନାରସୀ ଶାଢୀ ପିଙ୍କ କଲରର ନବ। ଆଉ ପୁଣି ଆଉ ଗୋଟେ ଆମର ଆସନ୍ତି ସେଥିରେ ବି ଗୋଟେ ଡ୍ରେସ ନବ ନା ଶାଢୀ ନବ ବ୍ଲାକ୍ କଲର ର ଆଉ ତାର ଗାଧେଇବା ପାଇଁ ହ୍ୱାଇଟ୍ କଲରର୍ ସରାରା ଦେଇଛନ୍ତି।
ଆଚ୍ଛା ଆଚ୍ଛା ତମେ ଜୋ ଜୋଇଁ ପାଇଁ କଣ ଦେଇଚ?
ଗୋଟେ ମୁଦି ଦିଆହବ ଯୋଉ ଇଏରେ ବାହାଘରରେ। ଆଉ ଗୋଟେ ମୁଦି ହୋଲିମାରେ ଦିଆହବ ଆଉ ପଇସା ଦିଆ ହେଇଚି ଆଉ। ଯୋଉ ତାଙ୍କର ଡ୍ରେସ କିଣିବା ପାଇଁ ପଇସା ଦିଅନ୍ତି ସେଇଟା ଖାଲି ଦିଆହେଇଛି।
ଆଚ୍ଛା ଆଚ୍ଛା।
ହଁ।
ଆଉ କେତେ ଲୋକ ଆସିବେ ବାହାଘରରେ?
ବାହାଘର ସେଇ ଦୁଇଶହ ପଚାଶ ଆଡ଼କୁ ଆ ଆସିବେ ଆଉ।
ଘରେ ହବ ନା ମଣ୍ଡପରେ ହବ?
ନା ଆମର ଘରେ ହବ।
ଘରେ?
ହଁ। ମ-ମଣ୍ଡପଟା ବୋହୁତ ଦୂର ହେଇଯାଉଚି ତ ସେଥିପାଇଁ କେତେ ଜିନିଷ ଅଣାଅଣି ହବ। ସେଇଥିପାଇଁ ଆଉ ଉଁ ଘରେ କରିଦୋଉଛୁ ଆଉ।
ଆଚ୍ଛା ଆଉ ତମେ ଓଲିମାରେ କେତେ ଲୋକ ଯିବ?
ଆମର ଯିବ ଆମର ସେଇ ଖାଲି ଫ୍ୟାମିଲି ଲୋକ ସେଇ ତି ଚାଳିଶ ତିରିଶ ଆମ ଫ୍ୟାମିଲି ମେମ୍ବର ତ ପଇଁତିରିଶ ଜଣ ସେଥିରୁ ଚାଳିଶ ପର୍ଯ୍ୟନ୍ତ ଯିବ ଆଉ ଚାଳିଶ ପଚାଶ ଆଉ।
ଆଉ ଓଲିମା ରାତିରେ ଅଛି ନା ଦିନରେ?
ଏ ରାତିରେ।
ରାତିରେ କରିଚନ୍ତି ଏ ଗରମ ପାଇଁ ନା କଣ?
ହୁଁ ଆଗେ ଗରମ ପାଇଁ ଏବେ ନୂଆ ନୂଆ ରାତିରେ ହୋଉଚି ନା। ସେ କୋହୁଛନ୍ତି ହେଇ ରାତିରେ ଦିଆହବ ବୋଲି ଆମକୁ ବି ଭଲ ଲାଗେ ରାତିରେ ସେଇଥିପାଇଁ ରାତିରେ ହେଲା ଆଉ।
ଅଁହଁ ଏଇ ଗରମ ବି ବୋହୁତ ଅଛି ରାତିରେ ହବ ଠିକ୍।
ରାତିରେ ବେଶୀ ଲାଇଟ୍ ଫାଇଟ୍ ଜଳିବ ଭଲ୍ ଦେଖାହବ ଭଲ ଲାଗିବ।
ହଁ ଏଇ ଗରମରେ ଖରା ବେଳେ ଖାଇହବନି। କଣ ବିରିୟାନୀ ଫିରିୟାନୀ କରିବେ ନାଇଁ?
ହଁ ସ୍ କଣ କରିବେ ଆମେ ଜାଣିନୁ କିନ୍ତୁ ରାତିରେ ହବେ ଆଉ।
କିଛି କହିନାହାନ୍ତି?
ନା କିଛି କହିନାହାନ୍ତି କଣ କଣ ହେବ ଆଉ। ତାଙ୍କର ଘର ଫର ଉପରରା ହୋଉଛି।
ଏବେ ହୋଉଛି?
ମାନେ ସରିଗଲାଣି ଆଉ ଟିକ୍ ହଁ ତାଙ୍କର ଯୋଉ ରୁମରେ ସେ ରହିବ ସେଟା କମ୍ପିଲିଟ୍ ହେଇଯାଇଚି।
ଆଚ୍ଛା ଆଚ୍ଛା।
ହୁଁ।
ଜିନିଷ ପତ୍ର ଏ ସେଇ ବାହାଘରକୁ ଥିବ ଦେବେ ନାଇଁ?
ହଁ ଏ ଆଉ ଚାରିପାଞ୍ଚ ଦିନ ପରେ ଦେଇଦେବେ ଆଉ।
ହଁ ସେ ନେଇକି ସଜେଇବି ଆଉ ଆଗରୁ। ଆମେ ସବୁ ଡ୍ରେସ ଫ୍ରେସ୍ କିଣିଛ?
ହୁଁ। ହୁଁ।
ହାଲୋ।
ହଁ।
ହାଲୋ।
ହଁ ହାଲୋ। ଆଉ
ଆଉ ଟିକେ ଏଁ
କଁ ହେଲା? ଆଉ ତମ ଆଡ଼େ କାହ୍
ହାଲୋ।
ତମ ଆଡେ କାହାର ବାହାଘର ହେଇନି? ହାଲୋ।